ହ୍ୟାଲୋ।
ହୁଁ କଣ କର
ହ କଣ କରିବି? କଣ କରିବି ବସିଛି ଆଉ ଯାଉଛି ଯାଇଥାନ୍ତି ଟିକେ ଭାଉଜ କଣ କାମ କରୁଥିଲେ ତାଙ୍କୁ ଟିକେ ଦେଖିଥାନ୍ତି କଣ କରୁଛନ୍ତି ଆଉ କଣ କର
ଓହୋ ଆଛା ମୁ ମୁଁ ଏଇ ବସିଛି ଛାତ ଉପରେ ପବନ ଦଉଛି।
ହୁଁ ହୁଁ। ରୋଷେଇ ଚାଲିଛି ରୋଷେଇ ସରିଲେ ଖାଇବା ଆଉ।
ହୁଁ ଆଉ ରୋଷେଇ ନଥିଲେ କେମିତି କଣ କଞ୍ଚା ଖାଇଦବ ନା କଣ?
ହଁ ନା ଭାଉରି ରୋଷେଇ କରୁଛନ୍ତି ନା ରୋଷେଇ ସଇଲେ
ହଁ।
ଦିନ ସାରା ମୁଁ ବୋଉ ରୋଷେଇ କରିି ବ କିନ୍ତୁ ତାକୁ ରାତି ହେଲେ ବହୁତ କଷ୍ଟ କରିବା ପାଇଁ ସିଥିଲା ଆଉ ଭାଉଜ ଅଛନ୍ତି ଭାଉଜ କରୁଛନ୍ତି ଆଉ। କଣ ବା ବୋଉ କରିବ କେତେ ବର୍ଷ ହେଲା ପଡ଼ିଲାଣି ଆଉ ଏବେ କଣ କରିବ ଆଉ।
କିଏ ତ ହେଲେ କରିଦବା କଥା ମିଶି ମାଶିକି ଆଉ।
ହୁଁ।
ହୁଁ ସେତେରେ କଣ ଅଛି।
ହଉ
କାମ ଟା ହେଇଗଲେ ହେଲା ତେଣ କିଏ କରୁଛିୁ କିଏ ନ କରୁଛି ତ ମିଶି ମାଶିକି କାମ ଟା କରିଦେଲେ ହେଲା।
ହଁ ମାନେ ଯେତିକି ଘରେ କାମ ମୋ ବୋଉ ପାଇଁ ମାନେ ଇଏ ସ ସବୁ କରିଦବ ସେଥିରେ ତାର କିଛି ନାଇଁ ସନ୍ଧ୍ୟା ହେଇଗଲେ ନା ସିଏ ତ ଥକା ଲାଗିଯିବ ସିଏ ମାନେ ଆଉ କିଛି କାମ କରିବା ପାଇଁ ମନା ହବନି ତାକୁ। ସେମିତି କଣ କେହି ନଥିଲେ ତ କରିବାକୁ ପଡିବ ନା ଦି ଗୁଳି। ସେ ଗଲେ ମୁଁ ବି ବାହାରକୁ ପଳାଏ ମୁଁ ବି ପାଞ୍ଚ ବର୍ଷ ହେଲା ବାହାରେ ଥିଲି। ଏବେ ହିଁ ଆସିଛି ଘରୁକୁ ପୁଣି କେବେ ପଳେଇବି ତା ଠିକ ନାହିଁ। ଭାଉଜଙ୍କୁ ବି ଥାଏ ଭାଇ ନେଇଯିବେ ବୋଧେ ଆଉ ସିଏ ବି ରୋଷେଇ ବାଷ କରି ଛୋଟ ବେଳୁ ଠୁ ରୋଷେଇ କରି ନିଜେ। ଖାଉଛି ତ। ସିଏ ବି ରୋଷେଇ କରି ହଇରାଣ ହଉଛି ନା ଖାଇବା ପାଇଁ। ଭାଇଙ୍କ ଭାଇ ତ ଏଇ ଜୁଲାଇ ଏଗାର କୁ ତିନି ପୁରିକି ଚାରି ଚାଲିବ।
ଉୁଁ ହୁଁ ହଁ ମୁ ଭାଉଜ ଙ୍କୁ ନେଇଯିବେ ଭାଇ ଯାହା ହେଲେ।
ହଁ ସେଇଠିକି ଯାଇଁକି ବୁଲିକି ଆସନ୍ତୁ ବହୁତ୍ ଦିନି ହେଲା ଯାଇନାହାନ୍ତି ନା। ସିଏ ବୁଲାବୁଲି କରିକି ଆସନ୍ତୁ ଛଅ ମାସ ଖଣ୍ଡ ହୁଁ। ତାପରେ ପଳେଇ ଆସିବ ଏବେ ହିଁ ଯାଇଁକି ଟିକେ ବୁଲି ବାକି ଫ୍ୟାମିଲି ଷ୍ଟାର୍ଟ ହେଲେ ଥୋଡ଼ି ନା ଆଉ ଯାଇ ହବ। ପିଲାର ପାଠ ପଢା ଇଏ ସିଏ ସେଗୁଡାକ ସବୁ ରହିଯିବ ଆଉ ବାପା। ବାପାଙ୍କ ବୋଉ ର ବି ବୟସ।
ପଡ଼ିବ।
ହୁଁ ବାପା ବୋଉଙ୍କର ବି ବୟସ ହଉଛି ନା ତାଙ୍କୁ ଏକା ଛାଡି ହବ ନା।
ହୁଁ।
ସେଇଥିପାଇଁ ଆଉ।
ହୁଁ ହୁଁ ଭାଇ କଣ କରୁଛନ୍ତି।
ମୋ ଭାଇ ଏ ଇଞ୍ଜିନିୟର ଅଛି ଏଠି ଏମ ସିଏ ଗୁଜୁରାଟ ରେ କରୁଥିଲା ପାଖା। ତୁ ଦି ନଅ, ଦଶ ବର୍ଷ ଯାଏଁ କରୁଥିଲା।
ଏବେ ସେ ଟ୍ରାନ୍ସଫର କରିକି ଚେନ୍ନାଇ ଆସିଛି ଚାରି ମାସେ ହେଲା।
ଅ ହ। ଯାହା ହଉ ଭଲ ଆଉ।
ଆଉ କଣ କରିବେ ନ କଲେ ନହବ ସିଏ ବି ବହୁତ ସାରା ଦୁଃଖ କଷ୍ଟ ସହିକି ସେ। ସେ ବି ସେମିତି ଆ କରିଛି।
ବାକି ମୋ ଦି ଭଉଣୀ ମୋ ପାଇଁ ବି ପାଠ ପଢା ସାକ୍ରିଫାଇଜି କରିଛନ୍ତି।
ହୁଁ ହୁଁ ହୁଁ।
କଣ କରିବା ସମସ୍ତଙ୍କୁ ଥୋଡି ନା ଆଉ ପଢା ଯାଇ ପାରିବ। ମୁଁ ଟିକେ ଅଧିକା ପଢିଲି ଆଉ ମୋ ଭାଇ ଟିକେ ଅଧିକା ପଢ଼ିଛି ଆମେ ଦି ଜଣ ଟିକେ ପଢ଼ିଚୁ। ଚୁ ଆଉ ନହେଲେ ବଡ ଦିଦି ବି ସେଇଭଳିଆ ପ୍ଲସ ଟୁ। ପରେ ଗୋଟେ କରୁଥିଲା ମଝିଆ ଦିଦି ବି ସେ ଭଳିଆ ପ୍ଲସ୍ ଟୁ ପଢିକି ରହିଲା। ଏମିତି ସବୁ ଆଉ।
ଆଚ୍ଛା। ହଁ ବା ବାହାଘର ତ ଠିକି ଠାକ ହେଇଗଲା।
ହଁ ଠିକ୍ ହେଇଗଲା ମାନେ ଏ ବୁ। ଏଇ ଏପ୍ରିଲ ପଚିଶି ରେ ହେଇଗଲା ବାହାଘର ଗୋଟେ। ଆଉ ହେଇଥିଲା ଗୋଟେ ଫେବୃୟାରୀ ସାତେ ରେ ମାନେ ଆଗ ଫେବୃୟାରୀ ସାତେ ରେ ବର୍ଷେ ହୋଇଗଲାଣି। ପରିଶ୍ରା ଗୃହ।
ତାପରେ ଏବେ ମାନେ ଭଲ ପ୍ରସ୍ତାବଟେ ପାଇକି ବାହାଘର କରିବା ବି ବହୁତ କଷ୍ଟ।
ହଁ ହୁଁ।
ଭଲ ପିଲା, ଭଲ ଘର ଦେଖିକି ଇଏ କରିବା ପିଲା ଲୋକ ଏତେ ସାରା ଦେଖିକି ବି ଠକ ଠକି ଯାଉଛନ୍ତି
ଏଠି କିଏ ମାରିଦୋଉଚି ତ ପେଟ୍ରୋଲ ପକେଇକି କିଏ ଏବେ ଗୋଟେ କେସ୍ ହେଇଥିବ ରିସେଣ୍ଟଲି ଜାଣିଥିବ ବୋଧେ ଗୋଟେ କେସ ହେଇଥିଲା ସେମିତିଆ କାହା ଉପରେ ଙ୍କ ଆଜିିକାଲି ଭରସା କରିବ ଏଠି ନେଲା ବେଳେ ସବୁ ସମସ୍ତେ ଭଲ ଭଲ କହିକି ନେଇଯିବେ କହିବେ ଙ୍କ କହିଲ ଝିଅ ଆମ ଘରର ବୋଉ ନୁହଁ ଲଖି ଲକ୍ଷ୍ମୀ ଆମ ଘରର ଝିଅ ସେ ତାପରେ ଦେଖିବ ମାର ଧର ମାର ଧର ପୁରା
ହଁ
ସମସ୍ତଙ୍କ ଲାଇଫ ମାନେ ଏତେ ଇଏ ହେଇଯାଉଚି କାହା ଉପରେ ଆଜି କାଲି ବିଶ ବିଶ୍ୱାସ ଭରସା କରିବା ବୋହୁତ କଷ୍ଟ
ସେଇୟା ପା କାହାକୁ ଏତେ ଭରସା କରିହବନି ଙ୍କ କରିଆ? ଭାଗ୍ୟର କଥା ଆଉ ଏଇଟା ତ ଭାଗ୍ୟ ଏଇଟା ଆମ କର୍ମ ନୁହେଁ ଏଇଟା ଭାଗ୍ୟ।
ହଁ ଏଇଟା ଭାଗ୍ୟ। ଯାହା ଥିବ ସେଇଟା ତ ହବ ଯାହା ସେପଟୁ ଆମେ ଲେଖେଇକି ଆଣିଥିବୁ ସେଇଟା ହିଁ ହେବ।
ହୁଁ ସେଥିରେ ଆମେ କିଛି କରିପାରିବାନି।
ହୁଁ।
ତୁମେ ଛାତ ଉପରେ ବସ ନା ଏକା
ହଁ ଛାତ ଉପରେ ବସେ ଯେ ଏବେ ଆଉ ଯାଇ ନଥିଲି ମତେ ଏକୁଟିଆ ଡର ମାଡ଼ିବ ଛାତ ଉପରେ। ପଳିଆସିଲି
ମୁଁ ଆଗୁରୁ ଡରୁଥିଲି ଛାତରେ ବସିଆକୁ
ନାଇଁ ଏ ଟିକେ ମାନେ ଇଏ ଟାଇପ ର ନା ହୁଏ ନା ଟିକେ ଡର ଲାଗେ ମୁଁ କୋଠି ଚମକି ପଡିବି ଯଦି ପୁଣି ମତେ ଜର ହେଇଯିବ ପୁଣି ବୋଉ ପାଟି କରେ ପେ ଯାଏନି
ଆଉ କିନ୍ତୁ ଆମର ଏଇଠି ଗୋଟେ ଏ ଲାଇଟ ଲଗା ହେଇଛି ଆମ ସେ ଯୋଉ ଟୁଆ ପାଖରେ ଗୋଟେ ବଡଟେ ହେଲା କିନ୍ତୁ ବାହାଘର ଫାଘର ରେ ଯୋଉ ଲାଇଟ୍ ଲାଗେ ସେଇ ଲାଇଟ୍ ଲାଗିଛି ତ ଏଇଟାକୁ ପୁରା ଛାତ କୁ ପୁରା ଲାଇଟ୍ ହଉଛି ତ ଏଠି ବସିବାକୁ ଭଲ ଲାଗୁଛି।
କଣ କରିବା
ସନ୍ଧ୍ୟା ବେଳୁ ପୁରା ଏଇଠି ବସିଚି ନହେଲେ ଏମିତି ବସିକି କଥା ହଉ ଫ୍ୟନ୍ ଲଗେଇଦେଇକି ଏମତି ଆଉ
ହଁ ନାଇଁ ସମସ୍ତେ ଛାତ ଆ ଗଲେ ଯାଏ ନହେଲେ ସନ୍ଧ୍ୟା ବେଳେ ଯାଇ ବିି ରାତି ହେଲାନି ନା ଏତେ ସେଇଥିପାଇ ପାଇଁ ମୁଁ ଆଉ ଯାଏନି
ହୁଁ ହୁଁ ହୁଁ ତାପରେ ଆମର ବିଲ ପାଖ ଘର ଟା ନା ତ ଏତେ ପବନ ବଢିଆ ବଢ଼ିଆ ଦକ୍ଷିଣୀ ପବନ ଦିଏ। ସବୁବେଳେ ପବନ ସନ୍ଧ୍ୟା ଆଳଠୁ ପବନ ଷ୍ଟାର୍ଟ ହେଇଯାଏ। ଏବେ ତ ଆହୁରି ଘର ହେଇଗଲାଣି ବୋଲି ଏ ହେ ହେ ହେ ହେ ଆମେ ତ ଶୋଉ ଦିନେ ଦିନେ ଛାତ ଉପରେ ଶୋଇପଡୁ। ଲାଇଟ୍ ଲାଗେଛି ନା ତ କିଛି ଡର ଫଡ ବି ଲାଗେ ନା ଏକା ଶୁଏ ନା ସେ ଯୋଉ ମିଶିକି ଶୋଇବ।
ଏକାତ ଆଉ ଶୋଇହବନି ବାକି ଭଲ।
ହୁଁ। ଆଉ ସାଙ୍ଗସାଥି ସମସ୍ତେ ଭଲ ଅଛନ୍ତି?
ହଁ ସମସ୍ତେ ଭଲ, ସମସ୍ତଙ୍କ ସମସ୍ତେ କାମରେ ବ୍ୟସ୍ତ। କାହାକୁ ସମୟ ନାହିଁ ଫୋନ୍ କରିବା ଆଜି ଗୋଟେ ସନ୍ଧ୍ୟାବେଳେ ସାଙ୍ଗଟା ଫୋନ୍ କରିଥିଲା ତାକୁ ସେତଳୁ କଥାହଉଥିଲି, ଏଇସବୁ କଥା କହୁ ନା କାଲି ବି ଗୋଟେ ସାଙ୍ଗ ଫୋନ୍ କରିଥିଲା ରାତିରେ। ସେ ଗୋଟେ ଜବ୍ କରୁଛି ନା ଚେନ୍ନାଇରେ ସେ ଯୋଉ ଲା ମୁ କହିଲି କଣ କେମିତି, କହିଲା ହଁ ଖାଇବା ପିଇବା ରହିବା ତ ବହୁତ ହେଇଯାଉଛି। ଟିକେ ଭାଷା ଭୁଷି ବି ଟିକେ ବୁଝିପାରୁନି କହିଲା ହିନ୍ଦି କହିଲା ବେଳକୁ ମତେ ଗାଳି ଦଉଛନ୍ତି।
ସେମାନେ ଚେନ୍ନାଇରେ ସେମାନେ ବେଶୀ ବୁଝନ୍ତିନି ହିନ୍ଦୀ।
ହୁଁ ତାଙ୍କର ତେଲ୍ଗୁ, ତାମିଲ୍ ନାଇଁ ସେ
ଏମତି ହଁ ସେମାନେ ହିନ୍ଦୀ ବୁଝିପାରନ୍ତିନି। ଆଉ ଏମାନେ ଓଡ଼ିଆ ଯେହେତୁ ଏମାନେ ଶିଖିନାହାନ୍ତି, ତାପରେ ବାହାରେ ରହିଲେ ବି ଯେ ଏତିକି ଏଇକ୍ଷିଣା ମାନେ ଷ୍ଟାର୍ଟରୁ ଯେତିକି ପଇସା ଦେବେ ସେତିକି ମାନେ ନି ନିଜ ଖର୍ଚ୍ଚ ହେଇକି ବଳବନି ଆଉ।
ତାକୁ ଜମା ବାରହଜାର ଦଉଛନ୍ତି ତବେ ତା ରହିବା ଖାଇବାରେ ତ ପଳେଇବ ଆଉ କଣ କରିବ କେଜାଣି?
ହୁଁ।
ଏବେ ଯାହାବି ହେଲେ ଟ୍ରେନିଂରେ ଅଛି, ଟ୍ରେନିଂଟା ତ ବହୁତ କଷ୍ଟ ହବହିଁ ହବ।
ହଁ ତାପରେ ଯାଇଁକି ଟିକେ ପଇସା ବଢ଼ିବ, ହୁଁ।
ଓହୋ, ଧିରେ ଧିରେ ରହିଲେ ଟ୍ରେନିଂ ଟାଇମ୍ ଟା ସମସ୍ତଙ୍କର ଏମତି କଷ୍ଟ।
ହଁ, କଷ୍ଟ ନ କଲେ ଆଉ ଜୀବନନେ କଁ ମିଳିବ? କଷ୍ଟ ତ କରିବାକୁ ପଡିବ ଫାଷ୍ଟ। ଠୁ ସମସ୍ତଙ୍କୁ।
ହୁଁ, ନାଁ ଟ୍ରେନିଂ ଟାଇମଟା ଟିକେ କଷ୍ଟ କରିଦେଲେ ବାକି କିନ୍ତୁ ଆଗକୁ ଠବୁ ଠିକ୍ ହେଇଯିବ।
ହଁ ଆଉ କିଛି ଅସୁବିଧା ହବନି।
ହଁ ମୁଁ ସେଇଆ କହିଲି କି ରହିଯା ଟ୍ରେନିଂ ଟାଇମଟା ଯେ ସେଇ କଷ୍ଟ ତ ହବ। ପରିଶ୍ରମ ତ କରିବାକୁ ପଡିବ ରହିିଯା ବାକି କିନ୍ତୁ ତାପରେ ତା ଘରେ ବି ଟିକେ ଅସୁବିଧା ଅଛି ନା, ସେ ଟିକେ ରହିବା ପାଇଁ ଇଏ ଆଉ।
ହଁ ଯାହାହେଲେ ତାଙ୍କୁ ଟିକେ କୁହ ସେ ଟିକେ କଷ୍ଟ କରିକି ରହିଯାଆନ୍ତୁ ଟ୍ରେନିଂ ପିରିଅଡ଼ଟା ତାପରେ ଦେଖିଆ କଣ ହଉଛି, ତମର ଆସିନଥିଲା କି? ପ୍ଲେସମେଣ୍ଟ?
ପ୍ଲେସମଣ୍ଟ ଆମର ଯୋଉ ଟାଇପର ଆସିଥିଲା ଗୋଟେ କମ୍ପାନୀ ଆଣିଥିଲା ଯେ ଯାଇଥିଲେ ପିଲା ତା ଦେ ତିନି ମାସେ ସେତେଳେ ଖଟି ଖଟି ଆସିଲେ ତାଙ୍କୁ ପଇସା ମିଳିଲାନି, ଆଉ ଏତେ ସ ପ୍ଲେସମେଣ୍ଟ ଥିଲା, ଆଉ ଯୋଉ ପିଲାମାନଙ୍କ ହେଇଥିଲା ସେମାନେ ସବୁ କେହି ଗଲେନି। ମୋର ବି ହେଇଥିଲା ସେ ଦେଖିଲେ ପିଲା ପଇସା ପାଇଲେନି ମୁଁ କହୁଛି ସବୁ ପିଲାଙ୍କୁ, ସେମାନେ ନିଜେ ହାତରୁ ଷୋଳ ସତର ହଜାର ଟଙ୍କା ଖର୍ଚ୍ଚ କରିକି ଆସିଛନ୍ତି।
ଅହୋ। ହଁ ସିଏ ବି ଗୋଟେ କଥା। ଆଉ ଯାଇଁକି ବାହାରେ ଆଉ ସେଠି ଆଉ ଘର ଲୋକଙ୍କୁ ଏକାଠି ତ ଖଟିବ, ଦୁଇରେ ଘର ଲୋ ଙ୍କୁ ଥୋଡ଼ି ନା ପଇସା ମାଗିବ?
ହୁଁ।
ହୁଁ। ଆଉ ଘରେ ସମସ୍ତେ ଭଲ ଅଛନ୍ତି ନା କଣ କରୁଚନ୍ତି ସମସ୍ତେ।
ହୁଁ ବାପା ବୋଉ ଟିଭି ଦେଖୁଚନ୍ତି ଭାଉଜ ରୋଷେଇ କରିୁଚନ୍ତି ଆଉ। ହ କଣ ଡେଲି ତ କାମ ଆଉ।
ହଁ ଏଇଠି ତ ନିତିଦିନିଆ କାମ ସମସ୍ତଙ୍କର ନିତି ଦିନିଆଁ କାମ ସମାନ ହେବେ। କାହାର କିଛି ପରିବର୍ତ୍ତନ ନାହିଁ।
ହୁଁ।
ସ୍କୁଲ୍ ଗଲାବେଳେ ବି ସେଇଆ ହେଥିଲା କି ସକାଳୁ ଟ୍ୟୁସନ ଚାଲ ସ୍କୁଲ ଚାଲ ପୁଣି ଆସ ଟ୍ୟୁସନ ଚାଲ ପୁଣି ଘର ପା ଠ ପଢ ପାଠ ପଢିକି ଶୁଅ କଲେଜ ହେଲା ବି ସେଇୟଆ ହେଲା। ସକାଳୁ ଉଠିକି କଲେଜ ଯା ଆସିକି ଖାଇ ପିଇକି ରେଷ୍ଟ ନେଇକି ଚାଟାବେଳେ ଟିକେ ବୁଲାବୁଲି କରିକି ସନ୍ଧ୍ୟା ବେଳେ ପାଠ ପଢ ପାଠ ପଢିକି ସୁଅ ଏବେ ବି ସେଇୟା ସବୁଠି ସେଇଆ। କିଛି ଚେଞ୍ଜ ନାହିଁ ସବୁଠି ଗୋଟେ ରୁଟିନ।
ହୁଁ ହୁଁ।
ହଁ। ହୁଁ ଏମତି ସବୁ କଥା ଆଉ ହୁଁ।
ହୁଁ ଆଉ ମାନେ ଯୋଉ ଡ୍ରେସ ଫ୍ରେସ୍ ତ କିଣା କିିଣା ସରିବନି ଆଉ।
ହୁଁ ରଜ ପାଇଁ ମୁଁ କିଣିଦେଇଚି।
ଭଲ କରୁଚ ଆଉ। ମୁଁ ବି କାଲି ଯାଇଥିଲି ନେଇକି ଆସଥିଲି।
ହଁ ରଜରେ ତ ନ
ଆଉ ରଜ ତ ରଜ ଭଳିଆ ନାହିଁ ଆଉ କଣ ଏଇ ରଜରେ କୁଆଡେ ଯିବାର ନାହିଁ ଆସିବାର ନାହିଁ।
ଆଗରୁ ଭଲ ଲାଗୁଥିଲା। ମୋର ମନେ ଅଛି ଆମେ ଯେତେବେଳେ ସ୍କୁଲ ଟାଇମରେ ଥିଲୁ ଆଁ ହଁ ସ୍କୁଲ ବେଳେ କଣ କରୁଥିଲୁ ନା ଆମେ ଉଁ ଉଁ ସାଇକଲ ଧରିକି ଇ ବୁଲୁଥିଲୁ ସବୁବେଳେ ଏଇକିଣା ସାଇକଲ କଥା କହିଲା ବେଳକୁ କେହି ଶୁଣିବେନି ଏଇିନା ସବୁ ସ୍କୁଟି।
ହୁଁ। ସେତେବେଳେ ମାଉସି ଘର ପିଉସୀ ଘର ଆଉ ଇଏ ସବୁ
ସେ ଯାହା ବି ଗୋଟେ କଣଟେ ହେଲା ଗଣେଶ ପୂଜା ହେଲା ସରସ୍ଵତୀ ପୂଜା ହେଲା ଆମେ ସାଙ୍ଗମାନେ ସବୁ ସାଇକେଲ ଧରିକି ସମସ୍ତଙ୍କ ଘର ବୁଲିବୁ ସବୁ ସାଙ୍ଗମାନଙ୍କ ଘର ଏଇଠିକି ଯିବୁ ସେଠିକି ଯିବ ରଜ ହେଲା ଅଷ୍ଟମୀ ହେଲା ଖାଲି ବୁଲିବୁ। ଏଠିକି ଯିବୁ ସେଠିକି ଯିବୁ ସେଠିକି ଯିବୁ ଏଇଆ।
ହୁଁ ଏମତି ସବୁ ଚାଲେ ଆଉ।
ଏବେ ଖାଇବା ପାଇଁ ଯିବା ଭୋକ ଲାଗିଲାଣି।
ହଁ ଅଁ ଖାଇବା ମୁଁ ବି ଯାଇ ଟିକେ ତଳକୁ ଯିବି ନହେଲେ ପାଣି ଫାଣି ପିଇବି। ଶୋଷ ଲାଗିଲାଣି ମତେ ଜୋରରେ ଶୋଷ ଲାଗିଲାଣି ପାଣି ପିଇନି ଠିକସେ।
ହଁ ଯାଅ ପାଣି ଫାଣୀ ପିଅ ଖାଇ ଦେଇକି ରେଷ୍ଟ କଣ ଏବେ କଣ ଏ ଖାଇବ ତାପରେ ଟିକେ ଫୋନ ଫୋନ ଦେଖିବ ତାପରେ ଶୋଇପଡିବ ଆଉ ନା?
ହଁ ଏଇତ ଆଉ କଣ କି।
ହଁ ପୁଣି ସକାଳୁ ଉଠିକି ଡିଉଟି ଯିବି ଆଉ କଣ ନିଜ କାମ ଆଉ।
ନିଜ କାମ ରାତିଟା କେମିତି ସରିଯିବ ଦିନ ଗୁଡା କେମିତି ପଳଉଛି କିଛି ଜଣା ପଡୁନି। କେମତି ଖାଲି ରାତି ସରିବ ପୁଣି ସକାଳେ ଉଠିଲେ ପୁଣି କାମ ହେଇ କାମ କରି କରି କରି କରି ପୁଣି ଟେନସନ। ନେଇଁ ନେଇଁ ନେଇଁ ରାତି ପୁଣି ସୋଇକି ଉଠିକି ସକାଳ। ଏଇତ କଥା ଆଉ କଣ କି ଆଉ ତ କିଛି ଚେଞ୍ଜେସ ନାହିଁ।
ହୁଁ।
ହୁଁ। ହୁ ହୁ।
କଣ?
ମୁଁ କହିଲି ଏମିତି ସବୁ କଥା ଆଉ ହଉ ଆଉ। ହଉ ତମେ ବି ଯା ଖାଇବ ଖାଇ ପିଇକି ରେଷ୍ଟ କରିବ ଆଉ।
ହଁ ମୁଁ ବି ଚାଲିଲି ଖାଇକି ରେଷ୍ଟ କରିବା ତମେ ବି ଚାଲ ଖାଇ ପିଇ କି ରେଷ୍ଟ